ଓ ହଁ ମୁ? କହିଲି କଣ କରୁଛ?
ଏଇ ବସଥିଲଥିଲି ଘରା।
ହୁଁ ହୁଁ ଏ ତ କଇଛି ନା ମାନେ ହୁଁ ସେମାନେ ଯୋଉ କାଟି ଦଉଛନ୍ତି ଯୋଉ ଦଉନାହାନ୍ତି ସେମିତି ହେଲେ ହଇରାଣ ହବା କଥା ନା ଆଉ।
ହଁ ପରା ଭାରି ହଇରାଣ ଲାଗୁଛି ସେଇଟା ଖାଲି ଡର ଲାଗୁଛି ଏଇ ଯୋଉ କ ବିଦ୍ୟୁତ ଯୋଉ କାଟି ପକାଉଛନ୍ତି।
ହଁ ସେମାନେ ନ କାଟିଲେ ବି ତ ଆମକୁ ବି ମେନ୍ ସୁଇଚ ଘରର କାଟିବାକୁ ପଡିବ କାରଣ ଘଡଘଡି ବିଜୁଳି ମାରିଲେ ପୁଣି ଘରେ ଉ ହଇରାଣ କଥା। କିନ୍ତ ଆମେ କାଟିଲେ ଆମେ ଆମ ହିସାବରେ କିନ୍ତୁ ସେମାନେ ଯୋଉ କାଟୁଛନ୍ତି ସେମାନେ ମନ ଇଚ୍ଛା।
ଆଚ୍ଛା ହଁ ତାପରେ ବି ସବୁ ଠିକ ଠାକ ଘଡଘଡି ଚୁଳି ସରିଲା ବେଳକୁ ବିଧୁ ନାହିଁ
ହଁ ଆଉ ସେଥିପାଇଁ ହଇରାଣ ହବାକୁ ପଡୁଛି।
ମୁଁ ପୁରା ପଢିବାକୁ ବି ବହୁତ ଅସୁବିଧା ହଉଛି।
ସବୁ କାମରେ ଅସୁବିଧା ହଉଛି।
ହଁ ଏଇନା ବହୁତ ଗରମ ହଉଛିି ନା? ତ ଗରମ ପବନ ବିନା ତ କେତେ ଛାତ ଉପରେ କେତେ ରହିବ ଛାତ ଉପରେ ତ ମଶା କାମୁଡୁଛନ୍ତି। ହଁ ମଶା କାମୁଡୁ ପୁଣି ଖୋଲା ପବନ।
ହୁଁ ସେଇ ତ କଥା କି ମାନେ ଅ ଶୀତ ଦିନ ହେଲେ ଆଡଜଷ୍ଟ କରି ହ ବ କିନ୍ତୁ ଖରା ଦିନ ଟା ଗରମ ହଉଛି ସେଥିରେ କେମତି ଜଣେ ରହିପାର ଯେ?
ଅହଁ ପରା।
ହୁଁ । ଆଉ ରାତି ପାଇଁ ରୋଷେଇ?
ରାତି ପାଇଁ ରୁଟି ହବ ଆମର ରୁଟି ଆଉ କିଛି ଭଜା କଣ ମ କରିବ ଆଉ।
ହୁଁ ହୁଁ।
ଆଉ କ୍ଷୀର ଆମେ ତ ପିଉ ଆମର ଗାଈ ଅଛି।
ଆମର ବି ଅଛି।
ଗାଈ ଅଛି ବୋଲି ବୋଷ ସୁବିଧା ମିଳୁଛି ଏମିତି କଣ ମିଶା କ୍ଷୀର ଯେଉଁ ପାଣି ପୁରା ବହୁତ। ମିଶିକି ଆଣି ଦଉଛନ୍ତି କିଣିକି କ୍ଷୀର ଆଣିଲା ବେଳକୁ।
ସେଇ ପାଇଁ ମୋ ମାମା ଯେତେବେଳେ ଆମର ଗାଈ ନଥିଲା ଗାଈୀ କ୍ଷୀର କିଣିକାଣଣି ସେମାନେ କଣ କରନ୍ତି ନା ପାଉଡର ମିଶେଇକି ଦେଇଦିଅନ୍ତି। ଯେହେତୁ ପାଉଡର ମିଶିକି ମାନେ ସେ କ୍ଷୀର ଯଦି ଦିନେ ଦିନେ ଛିଣ୍ଡି ବି ବ ସେଥି ପୁରା ମାନେ ହଁ ଅଛି ଛିଣ୍ଡି ଯିବ ତେବେ ଯଦି ଛିଣ୍ଡି ବି ଗଲା ସେଥିରେ ପୁରା ମାନେ ଜଣା ପଡ ଯୋଗଡା ପାଉଡର ମି
ହଁ ଆଚ୍ଛା ଆଚ୍ଛା। ଆମର ବି ସେମିତି ହେଲା ତାପ ପୁଣି ଆମେ ଗାଈ ରଖିଲୁ କଷ୍ଟ ହଉ ପଛେ ଗାଈଟେ ବି ଗୋମାତା ଆମର ବି ସେ ଗୋମାତା ବି ରଖିବା କଥା ଥା ସନା ଲୋକମାନେ ରଖୁନାହାନ୍ତି। କିନ୍ତୁ ପ୍ରତ୍ୟେକ ଘରେ ଗୋଟେ ନା ଗୋଟେ ଗୋଟେ ଗାଈ ରଖିବା କ
ରହିବା ଦରକାର।
ହଁ ମୁଁ ଶୁଣିଛି ସବୁ ସବୁ କୁହନ୍ତି କି ଘର ଉପରୁ କିଛି ବିପଦ ଆସିଲେ ନା ତ ସେ ଗୋମାତା ହିଁ ତାଙ୍କ ନିଜ ନିଜ ମୁଣ୍ଡକୁ ନେଇଯାଆନ୍ତି। ଆମେ ବି ଦେଖିଛୁ ବି ଆମର ବି ସେମିତି ହେଇଛି ସେଥିଲାଗି ଆମେ ଯାହା ହେଇଯାଉ ପଛେ ଆମର ଆମର ଗାଈ ରଖୁ।
ହଁ ଗାଈ ଚ୍ବଲି ରହିବା କଥା ଘରେ ବରଂ ଟିକେ କଷ୍ଟ ପଡୁ ତାଙ୍କ ସେବା କରିବା
କଷ୍ଟ କଣ କିଛି କଷ୍ଟ ନାହିଁ ଖାଲି ତାଙ୍କୁ ଏଇଆ ଟିକେ ବଦମାସ ଗାଈ ଗୋଟେ ଗୋଟେ ଥାଆନ୍ତି ନା ସେମାନେ ଟିକେ ଦୌଡା ଦୌଡି କରନ୍ତି ଟିକେ ହଇରାଣ
ତାପରେ ସେମାନେ ଘର ଲୋକ ଭଳି ଆମର ଯଦି ଗୋଟେ
ସେମାନେ ପୁରା ଆରାମ ସେ ସେମାନେ ବାନ୍ଧିକି ଯେତେବେଳେ ଯୋଉଠି ତାଙ୍କୁ ବାନ୍ଧିଲ ସେ ଚେନା ଛିଡା ହେଲେ ଯାହା ଦେଲ ସେ ଖାଇଲେ ତାଙ୍କର କିଛି ଅଳି ଅ ଟି ନାଇଁ ଏଇ ଖରା ଦିନ ଏଇନା ସବୁ ଗାଈ ମାନେ ଫିଟା ହୁଅନ୍ତି ବୈଶାଖ ମାସ ଯେେଷ୍ଠ ତମେ ସହ ଗାଇ ଖୋଲା ଯାଆନ୍ତି ଆମ ଆଡ଼େ ତ ବାସ ମାନେ ଖୋୋଲିଦେ ତାଙ୍କର ଗଲେ ଚରିବାକୁ ତାଙ୍କର ଟାଇମ୍ ହେବ ମାନେ ସମୟ ହେବ ମାନେ
ସେମାନେ ଆପେ ଆପେ ପଳେଇ ଆସିବେ ତାପରେ କଷ୍ଟ କିଛି ନାହିଁ ସେଟା ହଉଛି ସେ ଆମ ଘରେ ଯଦି ଗୋଟେ ଲୋକ କଟେ ଥାନ୍ତା ଆମେ ପୁଣି ତାର କାମ କରିଥାନ୍ତେ ନା ନାଇଁ ଆମେ ପୁଣି ଘରେ ଯୋଉମାନେ ବୁଢ କି ବୃଦ୍ଧ ମାନେ ପଡି ଯାଉଛନ୍ତି କି ସେମାନଙ୍କ ଦେହ ଖରାପ ହଉଛି ଆମେ ତାଙ୍କର ସେବା କରୁଛନ୍ତି ନା ନାଇଁ। ହଁ କଷ୍ଟ ତ କିଛି ନୁହଁ ସେଟା ସେବାରେ ଯିବ ସେମାନଙ୍କ ସେବା କରିବା ଦରକାର
ହଁ ହଁ ଆଉ ତାପରେ ଦିନକୁ ଦିନ ଗରମ ବି ଭାରି ବଢି ବଢି ଚାଲିଲାଣି ଏତେ ଗରମ ଲାଗୁଚି ମାନେ ଏଇନା ଟିକେ ବର୍ଷ ବର୍ଷା ଟିକେ ଆସୁଛି ବୋଲି ଟିକେ ପବନ ହଉଛି ବୋଲି ଭଲ ଲାଗୁଛି ତାପରେ ଦିନ ସେଭଳିଆ ଯୋଉ ଗରମ ଯୋଉ ଖରା ରହୁଛି ନା ମୁଣ୍ଡ କଣ ହେଇଯାଉଛି ପୁରା
ସେ ହେବା କହୁଛି ଠିକ ସକାଳ ଛଅଟା ସାଢେ ଛଅଟ ରୁ ଆରମ୍ଭ ହେଇଯାଉଛି ଗୁଳୁଗୁଳି ଖରା ଖରା ଯେତିକି ଜୋର ରେ ହଉନି ଗୁଳିଗୁଳିତ ର ହଉଛି ଛଅଟା ରୁ ସାଢେ ଛଅଟାରୁ ଷ୍ଟାର୍ଟ ହେଇଯାଉଛି ସରିଲା ବେଳକୁ ଯେପର୍ଯ୍ୟନ୍ତ ମାନେ ଟିକେ ଥଣ୍ଡା ପବନ ନ ଦେଇେଇଛି ବର୍ଷା ବିଜୁଳି ନ ଉଠ ଠିକ ସେପଯ୍ୟ ଯାଉନି ମାନେ କହିବାକୁ ଗଲେ ପାଞ୍ଚଟା ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ ଦିନ ମନେ ପୁରରା କେମିତି ତି ଗରମ ଗରମରେ ପଳଉଛି କିଛି ଜଣା ପଡୁନି
ହଁ ପରା
ହୁଁ ହୁଁ ହୁଁ
ହୁଁ ହୁଁ।
କଣ କରିବା ଖରା ଦିନ ତ ଆମକୁ ସବୁ ଆକ୍ଚୁଆଲି ସତ କଥା ହେଲା ଏଇଟା ହଉଛି ଆମରି ପାଇଁ ଆମେ ଯେହେତୁ ସବୁ ଜଣ ଗଛ ଫଛ କାଟି ଦଉଛନ୍ତି ତ ଖରାଟା ଗୁଳି ଗୁଳି ଟା ବଢିଯିବ ନା। ଆଗରୁ ରାସ୍ତା ପାଖରେ କେତେ ଗ ସଦିଲା ଏଇଠା ଆମ ଗଛ କୋଉଠି ଅଛି।
ଗଛ ଲଗେଇବା କଥା, ଆମ ଆଡେ କିନ୍ତୁ ଆମର ଆମର ଗାଁ ରେ ଆମର ସବୁ ଲୋକମାନେ ଏକଜୁଟ ହେଇକି, ଆମର କିଛି ଗୋଟେ ଅ ହେଲା ଆମ ଗାଁରେ ପର୍ବପର୍ବ ତ ସେମାନେ କଣ କରନ୍ତି ନା, ଗଛ ରାସ୍ତା ତରେ ଲଗାନ୍ତି ଆ ଯାାଉ ଆମ ଗାଁ ରେ ଏଇ ପରମ୍ପରା ଟା ରହିଛି ଗଛ ଲଗେଇବା ମତେ ବହୁତ ଭଲ ଲାଗେ ଆମ ଗାଁ ରେ ଯାହା ଅଳିଆ ଆବର୍ ସଚନା ହୁଏ ଏ ବି ଗାଁ ରାସ୍ତା ସେମାନେ ମାସକୁ ସେମାନେ ଏକଜୁଟ ହେଇକି ସଫା କରିବେ ମ୍ ସବୁ ମାନେ ଭଲ ଆମର ସବୁ ପରିବେଶ ଆମଏପଟେ
ହଁ ଖା ଦେଖ ଆଗରୁ ଗଛ ସବୁଆଡେ ଥିଲା ଏବେ ଯୋଉ ନୂଆ ରାସ୍ତା କାମ ଯୋଉ ହେଲାନି। ତ ସବୁ ଯାକ ଗଛ ପ୍ରାୟ ହଣା ହେଇଗଲା ତ ରାସ୍ତାରେ ଯୋଉମାନୋନ ସବୁ ଗଲେ ହଁ ତ ସେଇଥିପାଇଁ ରାସ୍ତାରେ ବେଶୀ ଗରମ ହଉଛି।
ହଁ ପରା ତାପରେ ଦେଖିବ ଅଲଗା ସାଇଡ ସୁ ପାହାଡ଼ ଏରିଆ ସାଇଡ ନା ସେମାନେ ସବୁ ପାହାଡ଼ରେ କଣ ବେଶୀଗ। ଚବୁ ଥାଏ ନା ଆଉ ସେଗୁଡା ବି ପାହାଡ ବି ଆଜିକାଲି କଟା ହେଇକି ସବୁ ରାସ୍ତା ହେଲା ବେଳକୁ ସେଠି ବି କେତେ କେତେ କେତେ ଗଛ ଆଉ ଇଏ ହିଁ ଚାଉଛି। ତାପରେ ବି ଯୋଉ ଖରା ହଉଛି ଆପେ ଆପେ ନିଆଁ ଲାଗି ଛି ସେ ଯୋଉ ଜଙ୍ଗଲ ମାନେ ପାହାଡ ଜଙ୍ଗଲରେ
ତାପରେ ବି ଯୋଉ ଗଛ ଗୁଡା ସେମାନେ କାଟୁଛନ୍ତି ସେ ଗଛ ଗୁଡା କାଟିକି ତା ବଦଳ। ତା ବଦଳରେ ଗଛ ଲଗେଇଲେ ତାର ଠିକ ସେ ଯତ୍ନ ହେଲେ ନେଇ ପାରନ୍ତେ। ସେତିକି ଯତ୍ନ ବି ସେମାନେ ଠିକ ନଉନାହାନ୍ତି ତାଙ୍କୁ ଖାଲି ଗଛ ଲଗେଇଦେଲେ କେମତି ହବ ତାକୁ ପୁଣି ଗୋରୁ ଗାଈ ଭଲ। ଭଲ ମନ୍ଦ ପାଖିଆ କରିବା କଥାଁ ତାକୁ ଠିକ ସେ ପାଣି ଦବାକୁ ପଡିବ। ଖରା ବେଳେ ଆମେ କେଉ ଭଳିଆ ପାଣି ବିନା ହଇରାଣ ହେଇଯାଉଛନ୍ତି। ତ ସେମାନେ ଖାଲି ଲଗେଇ ଦଉଛନ୍ତି ଖାଲି ଦେଖେଇବା ପାଇଁ ଫଟୋ ଉଠେଇକି ଛାଡିଦେଲେ ତାପରେ ସଲା ସେ ଗଛକୁ ଗା ଖାଇ ଦେେଲେ କି ଗଛ ଟା ମରିଗଲା ତାର ଧ୍ୟାନ ରଖିବାର ନାହିଁ ସେମିତି ହେଲେ ଆମର ଯୋଉ ପରିମାଣରେ ଗଛ କଟା ହଉଛି ସେଇ ପରିମାଣରେ କଣ ଗଛ ଲଗା ହଉଛି କି ସେମିତି ତ ହଉନି ନା।
ହଁ ହଁ ହଁ।
ଥିଲା ବେଳକୁ ଗରମ ଟା ବେଶୀ ବଢି ବଢି ଚାଲିଛି।
ତମକୁ ତାଳ ଖାଇବାକୁ ଭଲ ଲାଗେ ନା
ହଁ ମତେ, ଏତେ ତ ବହୁତ ଭଲ ଲାଗେ।
ତାଳ ଖଜୁରୀ ଏଇସବୁ, ଭାରି ଭଲ ଲାେ କିନ୍ତୁ ଆମ ଆଡେ ଗଛ ନାହିଁ। ତାପରେ ବଜାରରେ ଆଉ ଏତେରେ ଏତେ ଦାମ୍ ଯେ ପଇଡ ପିଇବାକୁ ବି ଖରା ଦିନେ ଭାରି ଇଚ୍ଛା ହୁଏ ପଇଡ ପିଇବାକୁ ତାଳ ଟା ମତେ ଭାରି ଭଲ ଲାଗେ କିନ୍ତୁ ଆମ ଆଡେ ଗଛ ନାହିଁ ଭାରି ମନେ ହଉଛି ବି ତାଳ ଖାଇବାକୁ ଦେଖ ଦେଖିବା କୋଉଠି ମିଳିଲେ ଆଣି ଖାଇବା ଏଇନା ପା ତାଳ ଏଇନା ହୁଏନା? ଏଇ ଖରାଦିନେ ତାଳ ହୁଏ
ଏବେ ଏଇ ତାଳ ହୁଏ ।ଏ ଟାଇମ୍ ରେ ସାବିତ୍ରୀ ଓଷା ତ ଗଲାଣି। ତା ସେତେବେଳେ ତାଳଟା ହୁଏ ନୂଆ ନୂଆ।
ଆଛା ତାଳ ତାଳ ଯୋଉଟା ଖାଆନ୍ତିନି ଯୋଉଟା ରଖି ଦିଅନ୍ତି। ମାଟିରେ ପୋତ୍ ଏତିକି ନା କଣ ସେଟା ଯୋଉ ହୁଏ ସେଟା କଣ କୁହନ୍ତି ତ ଖ ଉଁ ତାଳ ଗଜା ତାଳ ଗଜା। ଆଛା ହଁ ସେଟା ବି ଏତେ ମି ଠା ଲାଗେ ମତେ। ମତେ ଭାରି ଭଲ ଲାଗେ ମତେ। ହଁ ସା ଆମର। ଖୁଦରୁକୁୁଣି ଓଷା ହେଲା କୁମାର ପୂର୍ଣ୍ଣିମା ହେଲା ତ ସେଇ ଟାଇମ୍ ସେଇ ସମୟରେ ସେଗୁଡା ଖଜା ତାଳ ଗଜା ଗୁଡା ହିଁ ଭୋଗ।
ଭୋଗ ହୋଇଥାଏ। ହୁଁ ସେଟା ଭଲ ଲାଗେ। ମିଠା ଲାଗେ ଖାଇବାକୁ।
ହଁ ପରା।
ଆମର ତାଳ ଅଛି କିନ୍ତୁ ସେଟା ହଣା ହେଇନି ଏ ଯାଏଁ ଯେ ସେ ଗଛ ହଣା ପ୍ରାୟତଃ ହଣା ହୁଏନ ତାଳ ହେଇକି ଯେତେବେଳେ ତାଳ ଟାଇମ ରେ ପିଠା ହୁଏ ଗୋଟେ ଗଛ ପୁରା ସେଟା ବୁଢା ହେଲା ପର୍ଯ୍ୟନ୍ତ ରହେ ସେ ତାଳ ଟା। ସେଟା କଣ ହୁଏ ନା ପି ହୁଏ ଯଉ ତାଳ ପିଠା ହୁଏ ନା କାକରା
ହଁ ହଁ ହଁ ହଁ ହଁ ଆଉ ପୁଣି ତାଳ ପୋଡ ପିଠା ବି ହୁଏ।
ହଁ ତାପରେ
ହଁ ଯୋଉ ଆଁ କଖାରୁ ପକେଇକି ସେଥିରେ କଖାରୁ ପକେଇକି ତାଳ ପିଠା କଖାରୁ। ଉଁ ପକେଇକି ମୋ ମା କରେ ଭାରି ଭଲ ଲାଗେ।
ହଁ ତାପରେ ଯାହା ବି ପଡିଯାଏ ତଳେ ସେଟା ସବୁ ରହିଯାଏ ଇଏ ତାଳ ଗଜା ହେଇଯାଏ। ସେଟା କୁଆଁରପୁନେଇଁ ରେ ଯାଇଁକି ଭୋଗ ହୁଏ। ଅକ୍ଟୋବର ମାସରେ କୁଆଁର ପୁନେଇ ହେଲେ।
ଆରେ ଆଗ ତମେ ବା ଛାତ୍ ତ ଉପରେ ବସିଚ।
ନା ଛାତ ଉପରେ ନୁହ ମୁଁ ତଳେଅଛି।
ଆଚ୍ଛା। ଆଗରୁ ଆକାଶକୁ ଦେଖିଲେ କେତେ ଆକ୍ ଆକାଶରେ କେତେ ତାରାରେ ଭରପୂର୍ଣ ଦେଖାଯାଏ।ମାନେ ଏବେ ତାରା ଏତେ କମ୍ ଦେଖିବାକୁ ମିଳୁଛି। ତେ ଏ ମାନେ ଏତେ ବାୟୁ ଦୂଷିତ ହେଇଗଲାଣି।
ମୁଁ ବାହାରେ ଅଛି। ମାନେ ମୁଁ ବି ଦେଖୁଛି ବି ସେଇଆ କି ତାରା ଟୋଟାଲ୍ ନାହାଁନ୍। ବୋଧେ
କେତେ ଆମେ ଛାତ ଉପରେ ଶୋଇକି ଆମେ ସବୁ ଦେଖୁ। କେତେ ଖୁସି ଲାଗେ ଆକାଶକୁ ଦେଖିଲେ? ହଁ ଅ କିନ୍ତୁ ଏବେ ତାରା ହିଁ ଦେଖିବାକୁ ମିଳୁନି।ମୋତେ ଲାଗୁଛି ଆମେ ତାରାଠୁ ଦୂରେଇ ଦୂରେଇ ଯାଉଛୁ। ନା କଣ ହଁ?
ଉହୁଁ। ଆମେ ତାକୁ ତାର ଠିକ୍ ସେ ତାର ଯ ନ ନେଇ ପାରିଲିନି ବୋଲି ସିଏ ବୋଧେ ଆମ ଠାରୁ ଦୂରେଇ
ଅହା ହା ହା ହା ନା ନା ଲୋକମାନେ ଯୋଉ ବାଇକ୍ ପ୍ରଦୂଷଣ କରୁଚନ୍ତି।ସେ ଯୋଉ ବାୟୁ ଟା ଯୋଉ ଦୂଷିତ ହଉଚି ନା? ତ ସେଥିଲାଗି ତା ଏ ଥିଲାଗି ଆମକୁ ଦିଶୁନାହାନ୍ତି ସେ।
ହଁ ତାପରେ ଏବେ ବି ଟିକେ କାଳବୈଶାଖୀ ଯୋଉ ବାଦଲଗୁଡା ସବୁ ଯାଉଛି ଯୋଉ ସନ୍ଧ୍ୟା ବେଳେ ମୌସୁମୀ ବି ଆସି ସାରିଲାଣି।ହଁ ତାପରେ ମୌସୁମୀ ଆସିକି ବି କେରଳରେ ପହଞ୍ଚି ଗଲାଣି। ମୌସୁମୀ ଆସିକି ବି କେରଳରେ ପହଞ୍ଚ୍। ଗଲାଣି ତ ହଁ।
ଆସି ଯାଇ। ଥିବ। ରଥଯାତ୍ରା ଟାଇମ ତ ଆସିଗଲାଣି ଆଉ। ଏଇନା ଖାଲି ଲୋକମାନେ ଅନେଇଛନ୍ତି ଏତେ ଗରମ ଖାଇ ଖାଇ ଖାଲି ଅନି କେମିତି ଟିକେ ବର୍ଷା ହବ ଟିକେ ଶାନ୍ତିରେ ଶୋଇବେ। ହୁଁ ଟିକେ ଥଣ୍ଡା ଲାଗିବ। ହଁ ସବୁ କାମ ଟିକେ କରିହବ। ବର୍ଷା ଦିନ ତ ଏଇଆ ସିନା ବାହାର କାମ ବହୁତ ଅସୁବିଧା ହୁଏ। କିନ୍ତୁ ଏ ଓ ଶାନ୍ ଲାଗେ ଟିକେ। ଘର ଭିତରେ ବି ଶାନ୍ତି ଲାଗେ।
ହଁ ସେଇ ତ ହଉଛି କଥା।
ଖରା ଦିନ ଟିକେ ଭାରି ଭଲ ଲାଗେ ପଛେ ଗରମ ହଉ ପଛେ କିନ୍ତୁ ମୋତେ ଖରା ଦିନ ଟା ମୋତେ ବହୁତ ପରିଷ୍କାର ଲାଗେ। ଆଉ ବର୍ଷା ଦିନେ ତ ସବୁବେଳେ କାଦୁଅ ଇଏ ସିଏ ଭାରି କୋଉଠି ଗୋଟେ ଯାଇ ହୋଉନଥିବ ଯାଇ ବି ପାରୁନଥିବୁ ସେଇଥିପାଇଁ ଟିକେ ଇଏ ଲାଗେ ଶୀତ ଦିନ ଖରାଦିନ ଠିକ ଠାକ୍।
ମୋତେ ବେଶୀ ଭଲ ଲାଗେ ଶୀତ ଦିନ ଟା ଆଉ ଶୀ ଶୀତ ଦିନେ ଶୀତ ଦିନ ପରେ ଯୋଉଟା ବେଶୀ ଗରମ ନଥାଏ ବେଶୀ ଥ ଗ ଥଣ୍ଡା ନଥାଏ ଯୋ ବସନ୍ତ ଋତୁ ଟା ହଁ ସେଇ ବସନ୍ତ ଋତୁ ଟା ମୋତେ ବେଶୀ ଭଲ ଲାଗେ। କାରଣ ନା ଖରା ଥାଏ ନା ଗରମ ଥାଏ ନା ବର୍ଷା ଥାଏ ନା ଥଣ୍ଡା ବି ବେଶୀ ଲାଗୁଥାଏ ସେଇଟା ମୋତେ ଭଲ ଲାଗେ।
ହଁ ଆମର ସଜନା ଗଛ ଅ ଛି ଏତେ ଛୁଇଁ ତାର ଧରିଛି ଯେ ଖାଇବାକୁ ଲୋକ ନାହାନ୍ତି।
କିଏ ଦବ?
ଆମର ଦିଟା ସଜନା ଗଛ ଅଛି ଯେ ଟିକେ ପତ୍ର ଦେଖା ଯାଉନି ମତେ ସେତିକି ଛୁଇଁ ଦେଖ ଯାଉଛି।
ତ୍ରଟାକୁ ବା
ଓହୋ ହଁ ମତେ ଭାରି ଭଲ ଲାଗେ ହଁ ହଁ ହଁ ବାସ୍ ବାସ୍ ତା ସହିତ ପ ଖାଳ ସହିତ ଗରମ ଗରମ ଶା
ଓହୋ ମାନେ ନଡିଆ ପକେଇକି ଯୋଉ ସଜନା ଶାଗ ଭଜା ଟା ଭଜି ଅଛି ହଁ ମୁଁ ତ ରାଗ ଖାଇ ନ କିି ଖାଲି ଶାଗ ଭଜାତେ ଭଲ ଲାଗେ। ଆଉ ଆଳୁ ଭଜା?
ହଁ ଆଳୁଭଜା
ଆଳୁ ଭ
ମତେ ବେଶୀ କଳମ କଳମ ଶାଗ ଭଜ
ମତେ ଏଇ ଯୋଉ ଲେଉଟିଆ ଶାଗ ଟା ଯୋଉଟା ରସୁଣ ବକ କି ଗୋଟାଏ ମେ ବଡି ପଡି କି ଯୋଉଟା ଭଜା ହୁଏ ସେଇ ସେଇଟା ମତେ ବେଶୀ ଭଲ ଲାଗେ ମୁଁ ଆଗରୁ ହଁ ଶାଗ ଭଜା ଟା ଥଣ୍ଡା ହେଲେ ଭଲ ଲାଗେ ନା। ଆଗରୁ ମୁଁ ହଁ କେବଳ ଲେଉଟିଆ ଶାଗ ଟା ଖାଏ ପଡି ପକେଇକି ଭଜା ହେଲେ। ଯୋଉି ରସୁଣ ରେ ଯୋଉଟା ଫୁଟା ହୁଏ। କିନ୍ତୁ ତାପରେ ଏ ମତେ ମୁଁ ଖାଇଲା ପରେ ସବୁ ଜାଗ ମତେ ଭଲ ଲାଗିଲାଣି ଆଉ ସବୁ ଜାଗ ଖାଇବି ଦଉଛି। ମତେ ତେ ଭଲ ଲାଗୁଛି।
ଆଚ୍ଛା ଆଚ୍ଛା।
ଖାଲି ଲେଉଟିଆ ସାଗ ଖାଏ ଆଉ କିଛି ଖାଏ ନା। ଆଉ ସଜନା ଶାଗ ଟା ମ ପୁର ଆମର ନଡିଆ ପଡିକି ଭଜା ହେଲେ।
ଆଛା ଆଚ୍ଛା।
ହଁ।